ହଁ।
ଜୟ ଜଗନ୍ନାଥ।
ଜୟ ଜଗ
ଆଉ କଣ ଖବର?
ନା ଖବର କଣ ଆଉ ଭଲ ଆଉ।
ହଁ କୁଆଡେ ଯାଇଥିଲୁ ନା କଣ?
ନାଁ କୁଆଡ଼େ ଯିବି ଏଇ ଗାଁରେ ବୁଲିବା କଥା।
ମାର୍କେଟ ଫାର୍କେ କେବେ ଯାଇଥିଲ ବା?
ମାର୍କେଟ ଯାଇଥିଲୁ ଏଇ ଆଲୁ ଯୋଉ ଆମର ଅ ପିଆଜ ଗୁଡ, ଅଦା, କାଜୁ ଗ୍ରୋସ ଆଇଟମ ଆଇଲା ଆଉ।
ହଁ ରଜ ପାଇଁ ଆଉ।
ହଁ ହଁ।
ଆଉ।
ନା ସେ ବି ଆଉ ଟିକେ ଗଲେ ହବ ଆଉ।
କଣ ଆଜି ରାତିରେ ଖାଇବାକୁ ହେଇଛି?
ଏଇ ରୁଟି ଡାଲମା ଆଉ।
ଆ ସେ ତ ଭଲ ସ୍ୱାସ୍ଥ୍ୟ ଖାଦ୍ୟ ଆଉ।
ହଁ।
ଆଉ ଦୋକାନ ବନ୍ଦ ହେଲାଣି ନା ଦୋକାନ।
ନା ମୁଁ ତା ଦୋକାନ ଅଛି ଯେ ବନ୍ଦ କରୁ କରୁ ସାଢ଼େ ନଅଟା।
ଆଉ ଇଏ କଣ କହୁଥିଲା କି?
ନା ମ ଏଇଟା କଣ କହିବ ଏଇଟା କଣ କା
ହୁଁ ହୁଁ।
କଣ କହିବ, ମୁହଁ ଫୁଲେଇଚି। ଫୋନ କରି କରି ଆଇିଲିଣି ତ। ହଁ ହଁ ମୁଁ ଯାଉଛି ହଲ୍ ସାଢେ଼ ନଅଟା ହେଲାଣି ମୁଁ ରହିବିନି।
ଆଉ। କଣ
ମୁଁ କହିଲି ବର୍ଷା ସିଜିନଟା ଯାଉ କୁଆଡେ ଗୋଟେ ଯିବା ବୁଲିଆକୁ।
ବର୍ଷା ସିଜିନରେ ଗଲେ ତ ବୁଲିବାକୁ ଭଲ ଆଉ ବର୍ଷାସିଜିନ ଯାଉ କାଇଁ।
ହଁ।
ଆଉ କୁଆଡେ ଯିବ ପ୍ଲାନ୍ କୁଆଡେ କରିଚ?
ନା ବ ପ୍ଲାନ କଣ ମୁଁ ଭାବୁଛି କେଉଁଝର ଫେଉଁଝର ସାଇଡ ଗଲେ ଭଲ ହୁଅନ୍ତା।
ହଁ କେଉଁଝର ଗଲେ ତ ଭଲ ଘଟ ଗାଁ। ତା ଆଗକୁ ରହିଲା ତୋର ଗୁଣ୍ଡିଚା ଘାଗି ତା ଆଗକୁ ରହିଲା ଭୀମ୍ କୁଣ୍ଡୁ। ଓଡିଶା ଭିତରେ ପ୍ରାୟ ଜାଗା ଯାଆ ବୁଲିବୁ ସବୁ ଯେତିକ ଯୋଉ ପିକନିକ୍ ସ୍ପଟଠାରୁ ଆରମ୍ଭ କରି ଯା ବୁଲିବୁ। ସବୁ ଏମ୍ ଝରଣା ପାହାଡ଼।
ହଁ ଏ କେଉଁଝର ଏରିଆଟା ଭଲ ମାନେ ଝରଣା ଫରଣା ପାଇଁ ଭଲ ଏରିଆଟା।
ହଁ ମାଧ ମୁୁଣ୍ଡା ଘରେ ସେଇଠି।
ହଁ ମାଧ ଘରକୁ ଆଦିବାସି ଦିଆ ଗଲା ସିଏ ସେ ଏରିଆ ପୁରା ମ୍ ଇଏ।
ଆଙ୍କ ଘର ବି ସେୟା ବେ ଯେ ଲାଟି କାମ ଆମ କରୁନଥିଲା। କଣ ତା ନା ଫେରସ୍ ଟୁଙ୍ଗୁୁ ଆ ସମସ୍ତିଙ୍କ ଘର ତ ସେଇଆଡେ। ମୁଁ ତାକୁ ପଚାରୁଥିଲି ସେ ଯୋଉ ଛୁଆଟା ଆସି କରୁ ନଥିଲା ବୁଢାଟା ସେ ଛୁଆଟା ତାଙ୍କ ଗାଁ ବି ଏଇଠି। ମୁଁ ତାକୁ ମଝିରେ ଥରେ କହୁଥିଲି ଆମ୍ ଆମ୍ବ ଫାମ୍ବ ସବୁ କଣ କେମିତି ଆଣିବୁ? ଆ ତାଙ୍କ ଏଠି ମାନେ ବାଇକ୍ ଫାଇକ ସୁବିଧା ନାହିଁ ନା। ତାଙ୍କ ଏଠୁ ସେଇଠୁ ପନ୍ଦର କୋଡିଏ କିିଲୋମିଟର କାୟେ କେଁଉଝର ନା ହଁ ଚାଲିକି ତ ଯିବା ଆସିବା କରଛନ୍ତି କିନ୍ତୁ ତାଙ୍କର ଗୋଟେ ଭଲ ସୁୁ ବିଧା ଅଛି କାଳେ ମୋ ବସ ହେଲା କି?
ଓହୋ।
ସିଏ କହିବା କଥା କି ଯୋଉ ଦିନ ଯିବ ନମ୍ବର ଫମ୍ବର ରଖିଲ ଆମୁକୁ ଦି ତିନି ଦିନି ପୂର୍ବରୁ କହିିଥିବ ଆମେ ରଖିଥିମୁ
ହଁ।
ଆମେ ଯାଏଁ ବସରେ ଏକାଥରେ ନେଇକି ଆସିମି ଆଉ। କେଉଁଝର ପାଖରେ ଦେଇ ଦେଇକି ଯି ହୁଁ। ଆଉ ଆମ ଏତେ ଯିବା ଆସିବା ସୁବିଧା ନାହିଁ ନାଁ ଆମେ ଏ ହେଲେ ତାଙ୍କୁ ଅସୁବିଧା ହଉଥୁଲା।
ଓହୋ ଆ ଟୁଙ୍ଗୁରୁ ନମ୍ବର ଅଛି ନାଁ ତୋ ପାଖରେ?
ତା ନମ୍ବର ପା ନାହିଁ ସେ ଯୋଉ ବଳିଆ ପାଖରେ ଥିବ।
ଓହୋ ଟିକେ ଆଣିକି ଆମେ ଯଦି କେଉଁଝର ଫେଉଁଝର ଯିବା ତାଙ୍କ ସହିତ ଟିକେ କଣ୍ଟାକ୍ଟ କରିବା। ହଁ। ଜ
ଆଉ ସକାଳୁ ଆସିବୁ ଧୌଡା ଧୋଡି କରିବା।
ହଁ ଆଉ ବର୍ଷା ତ ହୋଉଚି ଏଇଟା ଟିକେ ପୋବଲେମ୍ ଆଉ। ମୋର କିଛି ନାହିଁ ମତେ ତୁ ଫୋନ କ ତୋ ଫୋନ୍ କଲେ ଆଉ ମୁଁ କହିବେ
ମୁଁ ଫୋନ୍ କରିବି କାଲି। ଆଉ ଦେଖିବା ଫୋନ କରିଆ ଚାଲିିଆ ଯାଇଁକି ତାପଟେ
ଆଗେରେ ଆଗେ ଚାରି ପାଞ୍ଚ ଦିନ ଚାଲିବା ତାପରେ ଗୋଟା ଇଏ ହେଇଗଲେ ହୁଁ ତାପରେ ଦୌ କାରଣ ସଡନ ଦୌଡିବୁ ମାନେ ସଇଲା ଗୋଡ଼
ଏ ରାସ୍ତାରେ ଯିବାନି ପୋଲ ଆଡ଼େ ପଳେଇବା।
ଆ ଜଅଳ ପୋଲ?
ହଁ ସେଇଆଡ଼େ ପଳେଇଆ ଆଉ। ସେ ସିଧା ସିଧା ସାଇ ମନ୍ଦିର ଫାଇ ମନ୍ଦିର ଆଡେ ପଳାନ୍ତି ସ୍ୟାଡ଼େ କଣ ହେଲେ ଟିକେ ଲୋକ ବାକ ଯିବା ଆସ୍ ଚେ ନା ଏପଟେ ହେଲେ ଟିକେ ଫାଙ୍କା।
ହଁ।
ଆମେ ଚାରଟା ବେଳୁ ତ ଏବେ ଖରା ଦିନେ ଦିନ ହେଇଯାଉଚି।
ହଁ ଚାରଟା ଅଳୁ ତ ଦିନ ହେଇଯାଉଚି।
ଆମେ ସାଢେ ଚାରିଟା ବେଳେ ଗଲେ ବି ସାଢେ ପାଞ୍ଚଟା ଭିତରେ ଘଣ୍ଟେ ଚାଲ ବହୁତ।
ହଁ।
ଏ ଗପ ସପ ହେଇ ଚାଲିବା ଆଉ ଆଉ ଆଜି ଗାଁରେ ବୋଧେ ବ ବର୍ଷା ଫର୍ଷା ହେଇଥିଲା?
ହଁ ହଁ ହେଇଥିଲା।
ଜୋରେ ନା ଅଳ୍ପ କିଆ?
ଏଇ ଅଳ୍ପିକିଆ ଟିପି ଟିପି ପକେଇଲା ଆଉ।
ଓହୋ ଆଉ କଣ ଖାଇନା ଯାଇ ଘରେ ଖାଇବ ଆଉ।
ହଁ ଏ ଘର ଖ
ଆଉ କଣ ଖବର କୁହ ତୁମ ଆର ସେଠିକାର- ଆଉ କ୍ରିକେଟ ଫ୍ରିକେଟ ଗାଁରେ ଖେଳ ହଉଛି
ହଁ ଖେଳ ହଉଥିଲା ବା ସେ କଣ ଛୁଆ ବାଟିଥିଲେ ଟୁର୍ଣ୍ଣାମେଣ୍ଟ କରିବେ ହ ସେ ତୁ କଣ ଏଇ ବର୍ଷା ବର୍ଷି ହଉଛି ଯଉ ଭାଇ ଆଉ କଣ ଉ ଟୁଣ୍ଣାମେଣ୍ଟ କରିବେ ସେଇ ରଜରେ ବାର ଅଛି ରବିବାରେ ଯଦି କରିବେ ଆଉ
ହୁଁ ରବିବାର ଗୋଟେ କଣ ରଜରେ ଭୋଜି ଭାତ କରନା
ହଁ କରିବା ଦେଖିବା ଗାଁକୁ ଆସ କରିବା ଆଉ
କଣ ଚିକେନ୍ ନା ମଟନ୍ ନା କଣ?
ହଁ ରବାର ତ ଗୋଟେ ବାର ଅଛି ଫାଷ୍ଟ ରଜ ଯା ହେଉ ପୁରା ଧୁମଧାମ ରେ ହଉ ଆଉ ମୁଁ ହଉ ହୁଁ ହୁଁ ସେ ଚିକେନ ଫିକେନ ଟିକେ କରିଦେଲେ
ଗୋଟେ କାଁ ମାନ ଏଇ ପାଖା ଜାଗା କୁଆଡେ ଗୋଟେ ଯାଇକି କଲେ ଭଲ ହୁଅନ୍ତା
ହଁ।
ନା।
ହଁ।
ପାଖ ଜାଗା ଆଉ କେଉଁଠି ପିକନିକ୍ ଜାଗା ଅଛି?
ପାଖ ଜାଗା ଯଦି ଯିବା ଆମର ଯାଜପୁର ରୋଡ ରୋଡରେ ଆମର ରହିଯାଉଛି ଅଶୋକଝର ଫସକଜର ରହୁଛି ଆଉ ଗଟେ କଣ ଜଟାଧରି ଭଲ ଏରିଆରେ
ସେଠି ଗାଧାଗାଧି କରି ଖାଇ ପିସଆ ଠିକ ନାହିଁ କିନ୍ତୁ ଏଇ କଣ ସବୁ ସାମଗ୍ରୀ ସେଠି ମିଳିଯାଉଛି ନା? ହୁଁ।
ନା ନା ସାମ ସେ ନେଇକି ଯିବୁ ନା ଆଉ ହଁ ନେଇକି ଯିବାର ଆମ ଜର ତା ଟାଟା ମେଜିକ ଅଛି ଆ ଟାଟା ମେଜିକରେ ଡ଼ିଶ ଗ୍ୟାସଚୁଲାଟେ ଲୋଡ କରିଦେଲେ ଆଉ ହେଲା ଆଉ କ
ଚାରି ପାଞ୍ଚ ଜଣ ଯିବ ଦିନିସ ପତର ସବୁ ଯିବ ଆଉ
ସେଇ ଚାରିପାଞ୍ଚ ଜଣ ବା ଅଧିକ ଗଲେ ବେକାର, ସେ ଚାରିପାଞ୍ଚ ଜଣ ଯିବୁ କରିବୁ ଖାଇ ପିଇକି ଆସିବୁ।
ଭଲ।
ଆଉ।
ଆଉ କଣ?
ରଜ ଆଇଲାଣି କଣ କପଡା ଫପଡା ପାଇଁ ଯିବା ଟାଉନ ଫାଉଣ୍ଡ ଚାଲୁନ କସମ ଫସମରେ ଅଫର୍ ଚାଲିଛି କିଣିକି ଆଣିଆ।
ଅଫର ତ ଏବେ ଦୁନିଆ ଅଫର ଏବେ ଯୋଉ ଦେ ଦୋକାନୁ ପଶିବ ତାର ସେ ଆଗେ କହିଦବ ଭାଇ ଆଗେ ଡିସକାଉଣ୍ଟ।
ଯୋଉ
ଏ ଯୋଉ ହଁ ହଁ କୋଳବେସନ କ କରି ଯୋଉ ଡ୍ରେସ୍ ଗୁଡା।
ଯାହା ହେଲେ ବି ପଇସାପତରସେ କିଛି ଉଠୁନଥିବେ?
ହଁ ଆଉ ଯାହା ହେଲେ ସିଏ ନଉଥିବେ ନା ଆଉ ତାଙ୍କ ତାଙ୍କ ଫଲୋର୍ସରେ ବା ସେ ଫଲୋସ ଗୁଡା ସବୁ ପ୍ରୟେ ଯିବେ।
ହଁ ସେଇ ବା ଫଲୋଶ୍ ଗଲେ ଦୋକାନ ର ବେପାର ବଢ଼ିଲା ଇଏ କଲାବ କଲେ ତାଙ୍କ ତାଙ୍କର ଇଏ ହେଲା। ଆଉ ଆଉ
ହୁଁ।
ଆଉ କଣ କୁହ?
ନା ଆମ ଗାଁରେ ତ ଜଗନ୍ନାଥ ମନ୍ଦିର ହବ ପୁରା ମାସ ହେଇଛି। ବାଚ ଯଦି କଣ କରିବେ କେଜାଣି
ଏଇ ବର୍ଷ ଯଦି କରିଦିଅନ୍ତେ
ଯ ହଉ କଣ ହବ କି ହଁ ଜଗନ୍ନାଥ ମଧ୍ୟ ଅଟୋମେଟିକ ରଥ ଟେ କରିବୁ ବାଧ୍ୟ।
ହଁ ସେମାନେ ଏମିତି ଯୋଉ ଛୁଆ ସବୁ ଟାଣୁଛନ୍ତି ସେମିତି ଗାଁ ରେ ଟାଣ ହବ ବଡ ଲୋକ
ଗାଁଡ ବଡ ଲୋକଟେ କରିଦେବେ ଆଉ। ହ ଆଉ ଏୟା ଆଉ ମୁଁ କହୁଥିଲି ଯଉ ଭୁ ଭୁଲ କଲେ ନା ଜଗନ୍ନାଥ ମନ୍ଦିର ଆଗେ ବାଉଣ୍ଡରୀ ଟା କରିଦେଇକି ଆଉ ଆଗେ ତମେ ମନ୍ଦିର ପ ଥାନ୍ତ ତା ପରେ ବାଉଣ୍ଡରୀ ଏ ଆ ଇଏ ଆଗେ, ଆଉ ବାଉଣ୍ଡ ତପୁଣି ହେଇଚି ଯୋଉ ମୋଟାର। ମାନେ ଯୋଆ ପାଣି କଣ ଇଏସା ପବନ ଭାଙ୍ଗିପାରିବନି। ହ ଆ ଯଉ ମୋଟା ହେଇଛି। ବାଉଣ୍ଡ୍ରୀ କାଇଁ ଆସ୍ ଥିପାଇଁ କରିଦେଲେ ଆଉ।
ଫାଉଣ୍ଡେସନ ଷ୍ଟ୍ରଙ୍ଗ କଲେ ହବ। କିନ୍ତୁ ଇଏ ଫାଉଣ୍ଡେସନ ଟିକେ ଅଧିକ ଷ୍ ହଁ କରିଦେଇ
ଅଧିକ ଷ୍ଟ୍ରଙ୍ଗଙ୍କୁ ପୁଣି ସେଆ ମାଲ ଦରକାର ନା ଆଉ ଖାଲିଟାରେ କଣ ହେଇଯିବ କି?
ହୁଁ ଏମିତିରେ କାଇଁ କୋଟିଏ ଖର୍ଚ୍ଚ ହେଲା।
ବାଉଣ୍ଡ୍ରି ବା ବୁଲଚି କୋଟିଏ।
ଆଉ ମନ୍ଦିର ହେଲା ହଉ ସିଏ ଆଉ କୋଟିଏ। ଦେଖାଯାଉ କଣ ଅଛି। ଯଦି ହେଇଯାଆନ୍ତା ଭଲ ହୁଅନ୍ତା ଠାକୁରଙ୍କ ଦୟାରୁ।
ଆଉ ଆମ ଛକରେ ତ ହବ ଏଠି ରଜ ଉତ୍ସବ।
ଆଁ।
ରଜ ଉତ୍ସବ ହବ ଆମ ଛକରେ।
ଡ୍ୟାନ୍ସ ହ କେବେ? ଓହୋ।
ସେ ହବ ସେ ଦୋଳି ଫୋଳି ଲାଗିବ, ସତୁର ବଦନ ପୋଡ ପିଠା ଖାଇବ।
ଖାଇବେ ସବୁ ନା। ଆଉ ହଉ ସେ କଳା ସଂସ୍କୃତିକୁ ବ ଞ୍ଚେଇ ର ଖନ୍ତୁ ଆଉ।
ଏ ଟିକେ ନାଚ ଗୀତ ହବ ଏଇ ଆଉ।
ଏଇ ସେଇ ତିନି ଦିନ ତ ଆଉ।
ହଁ ସେ ତିନି ଦିନ ଯାହା ହବ ତ ଆଉ।
ସେ ତିନି ଦିନ ସଇଲେ ତା ପରେ ଯାଇ କଣ ପୁଣି ଗଣେଶ ପୂଜା।
ତାପରେ ତ ଆମର ଆମର ପ ପର୍ବ ଯାତ୍ରା।
ହଁ ତା ଯା ଯାତ୍ରା କେତେ ତାରିଖ କେ
ଯାତ୍ରା ତମେ ତ ଆସୁନା ରେଲସେଲ ଦେକ୍ ଥିଲେ ସିନା ଦେଖନ୍ତୁ।
କେତେ ତାରିଖ ହେବ।
ଅଠର ଗୋଟେ ଦିନ ଦି ସେଇଟା। କହିପାରିବିନି କିନ୍ତୁ ମୁଁ ତ ଯ ଶୁଣିଛି ଅଠର ତାରିଖି ଆଉ
ଇଏ ଭଲ ହେଇ ମାନେ ଶିଖିଛନ୍ତି ନା ଆଉ ଗୋଟେ ତ ଯଦି କରିପାରିବେ ବ ପୁଣି ଦିଟା କାହିଁ ରିସ୍କ ନେଉଛନ୍ତି।
ନା ସେ ଗୋଟେ କଧ କରିବେ କଣ।
ଓ ହୋ
ଏଇ ଆର୍ଟିଷ୍ଟ ଦରକାର ନା ଆଉ କିଏ କର କନି ଯାତ୍ରା ରାଜି ହଉନାହାନ୍ତି ନା ଲୋକ ଯାତ୍ରା କରିବାକୁ।
ଡ୍ୟାସପାଇଁ କେହି ରାଜି ହଉନାହାନ୍ତି।
ହଁ ବୁଝି ହେଲେ। ଭଲ ହୁଅନ୍ତା।
ଦେଖାଯାଉ କଣ ହଉଛି। ଆମ ଘର ଯାହା ହେଲେ ଵି ଦି ଦିନି କରିବେ ମୁଁ ତ ଗୋଟେ ଦିନ ତ ଯେମି ଜିମି
ହଁ ତୁ ଫାଷ୍ଟ ରଜ ଦିନ ଯିବୁ। ତା ରଜରେ ମଝି ରଜରେ ତ
ହଁ ସେଇ ବା ମଝିରେ ରଜ ଦିିନ ଯିବେ। ଆମୁଙ୍କର ଗୋଟେ ଗୋଟେ ଦିନ ରୋଲ ଅଛି ମୁଁ ସେଇ ତାଙ୍କ ରୋଲ ପାଇଁ ଯିମି ନଲେ ଆ ମୁଁ ଜିମିନି।
ନା ଆର ବର୍ଷ ତ ଭଲ ପୁରା କ ପୁରା ହଁ ହଁ।
ଏଥର ବି ଏଥର ବି ଆହୁରି ମାନେ ଭଲ ଟପିକ୍ ଟା ହେଲା କଟି କଟି ଡବଲ କଟି।
ଓହୋ ହାଇ ଲାଇଟ୍ ନାଟକ ଟେ।
ସେଇଥିରେ ସେ ମାନେ ଇଏ। ଯୋଉଁ ନାଁ କଟି କଟି ଡବଲ କଟି।
ହଁ। ଆଉ ଆମ ଆମର ତ କି ନାଟକ ହବ ଯେ ତୁ ଯା।
କି
ଆମର ଅସତୀ ତୁଳସୀକୁୁ ସତୀ ଚଉରା।
ଓହୋ ଆ ନା ଗୁରା ତ ପୁରା ଭଲ।
ହଁ ନା ଭଲ ଯାତ୍ରା ଟା। ଯାତ୍ରା ଭଲ ହେଲେ ଇଏ ଆର୍ଟିଷ୍ଟ ଟିକେ ଦରକାର ଆଉ ଅଧିକ।
କରିପାରିଲେ ହେଲା ଆଉ।
ହଁ।
ଦେଖା ଯାଉ କଣ ହଉଜ ଅଠର ତାରିଖ ତାଲେ ଡେଟ ଫାଇନାଲ୍ କରିଛ। ହୁଁ।
ଆଉ କଣ? ହଁ ଏଇ ଗାଁ ରେ ବୁଲିବା କଥା ଖାଲି। ରଜରେ ଖାଲି ପାନ ଖାଇକି ବୁଲିବା କଥା ଆଉ କିଛି କାମ ନାହିଁ।
ବୁଲ ରଜା ତିନି ଦିନି ରଜାକୁ ସରିଲେ ସରିଲା ତାପରେ ଯିଏ ଯୁଆଡେ ଯିବା ଆ ଯିବ। ହଁ ପାଗ ପରିବର୍ତ୍ତନ ତ ହଉଚି। ଆଉ ବର୍ଷ ସେଦିନେ ଆଉ କିଏ କୁଆଡେ ଯିବ? ଏ ଘରେ ବସ ଖା ପିଅ ମୋବାଇଲ ଦେ
ହଁ।
କରେଣ୍ଟଇ ମୋବାଇଲ ଦେଖ ନଲାଇ ମୋବାଇଲ ନାଇଁ ଆଉ କ
ଆମ ଯ ଯାଜପୁର କୁସୁମା ରଜ ତିନି ଦିନ ପୁରା ଭିଡ ହେଇଯିବ।
ହଁ ର ଏଟ ଠିକ ଆମେ ଯିବାନିକି?
ଯେ ଭିଡ ମାନେ କୁସୁମାମୁ ଯେତିକି ଭିଡ଼ ନହବ, ଭିଡ଼ କୋଉଟା ହବ କହନି। ସେ ଯଉ ଫାଙ୍କା ଯଉ ପିଛୁ କହଣ ନାଜି ପିଚୁ ଟା ତ ପୁରା ଭିଡ ହେଇଯିବ। ଆ ଯିଏ ତାର ଯିବ ଯିଏ ଯିବ। କଣ ସେ ଚାରି ଘର ବୁଲିବ କି, ତାରଦ ଗଲା ହେଇ ଯଉ